ନମସ୍ତେ ବନ୍ଧୁ ନମସ୍ତେ।
ନମସ୍ତେ କଣ କରୁଚ ତୁମେ?
ଏଇଠି। ଆକାଶ ତଳେ ବସିକି ପବନ ଖାଉଛି ବହୁତ ଗରମ ହଉଛି ତ ଛାତ ଉପରେ ବସି ପବନ ଖାଉଛି ଆଉ ତମେ?
ମୁଁ ଏଠି ଏକା ଛାତ ଉପରେ ବସିଛି ଆଉ।
ସମସ୍ତେ ତ ଏଇ ଟାଇମ ରେ ହିଁ ଛାତ ଉପରେ ବସିବେ ଆଉ ପବନ ଖାଇବେ ଏବେ ତ ବହୁତ ବି ଗରମ ହଉଛି ନା।
ହୁଁ ପ୍ରବଳ ଗରମ ହଉଛି।
ଆଉ ଆଜି ସନ୍ଧ୍ୟାରେ କଣ ଜଳଖିଆ କରିଥିଲେ
ଗଜାମୁଗ।
ଭଲ ସେଇଟା ତ ଦେହ ପାଇଁ ବହୁତ ଭଲ।
ହଁ ତମେ କଣ କରୁଥିଲ?
ଆମେ ଚା ଆଉ ବିସ୍କୁଟ ଖାଇଦେଲୁ।
ଆଚ୍ଛା। ଆଜି କେମିତି ଦିନଟି କଟିଲା।
ବହୁତ ଭଲ କଟିଲା ତମର?
ହଁ ଆଜି ବି ବହୁତ ଭଲରେ କଟିଲା।
ଆଜି ଆମେ ସମୟର କିଛି ଗୋଟେ ବିଷୟ ଉପରେ ଆଲୋଚନା କରିବା।
ହଁ ନିହାତି କରିବା ସମୟ କେମିତି ହୁଁ ମୁଁ ନେବାନ ସେ ବିଷୟରେ ଆଲୋଚନା କରିବା।
କିନ୍ତୁସେ ସମୟ ମଣିଷର ଜୀବନର ସବୁଠାରୁ ମୂଲ୍ୟବାନ ସମୟ ଠିକ ନା।
ଠିକ ତ ବୁ ଶହେରୁ ଶହେ ପସେଣ୍ଟ୍ ଠିକ୍।
କାହିଁକି ନା କାରଣ ଏଥିରେ ସମୟ ଚାଲିଗଲେ ତାହା ଆଉ ଫେରିଆସେ ନାହିଁ। ହରେ ଯେମିତି ଆମେ ହରାଇଥିବା ଧନ। କିନ୍ତୁ ଫେରି ପାରିବା ନାହିଁ ଫେରି ପାଇବା ନାହିଁ କିନ୍ତୁ ହରାଇଥିବା ସମୟ ନୁହେଁ। ଠିକ ନା ସମୟ ଥରେ ଫେରିଗଲେ ଆଉ ଆମେ ଫେରି ପାଇବା ନାହିଁ।
ସମୟ ସମୟ ଯଦି ଆମ ହାତରୁ ଥରେ ଖସିଯାଏ। ଆଉ କେବେ ବି ସେଟା ପୁନର୍ବାର ଫେରେ ଫେରେ ନାହିଁ ଯେମିତି ମଣିଷର ମୃତ୍ୟୁ ପରେ ମଣିଷ ଆଉ କେବେ ବି ଫେରେନାହି ସେମିତି ସମୟ ଥରେ ଗଲା ପରେ ସେ କେବେ ବି ଲୋଉଟି କି ଆସେ ନାହିଁ। ତେଣୁ ସମୟର ସଦଉପଯୋଗ କରିବା ସବୁ ମଣିଷଙ୍କର କର୍ତ୍ତବ୍ୟ
ହୁଁ ଠିକ କହିଲ ଠିକ କହିଲ। ଅନେକ ଛାତ୍ରଛାତ୍ରୀ ସମୟରେ ଠିକ୍ ବ୍ୟବହାର ନ କରି ପରେ ଅନୁତାପ୍ କରାନ୍ତି।
ହଁ ମୁଁ ବି ହେଁ ଅନ୍ୟୟ ଅନ୍ୟ ସମୟରେ ଭାବେ କି ଯଦି ମୁଁ ସେଇ ଟାଇମ୍ ରେ ତେଇସ୍ ହଁ ସମୟଟାର ସଦଉପଯୋଗ କରିଥାନ୍ତି ତା ହେଲେ ମୁଁ ଆଜି ଅନେକ୍ କିଛି ହେଇପାରିଥାନ୍ତି। ଯେହେତୁ ମୁଁ ସମୟର ଉପ ଅବହେଳା କରିଛି। ତେଣୁ ସମୟ ଆଜି ମତେ ଅନ୍ୟ କୋଉଠି ପହଁଚେଇ ଦେଇଛି ଯଦି ମୁଁ ସନ୍ୟ ସମୟକୁ ଠିକ୍ ସେ ଉପଯୋଗ୍ କରି ପାରିଥାନ୍ତି। ତାହେଲେ ଆଜି ଆଉ କିଛି ପରିମାମ୍ ପରିଣାମ୍ ତାରେ ହେଇଥାନ୍ତା।
କିନ୍ତୁ ଆମେ ସବୁବେଳେ ଭାବୁ ସମୟ କାହିଁକି ପଳଉଛି କିନ୍ତୁ ନା ଆମେ ସମୟ ସହିତ ଖାପ ଖାଇକି ଚଳେଇବା କଥା।
ସମୟ ସବୁବେଳେ ଠିକ୍ କିନ୍ତୁ ଆମେ ସବୁବେଳେ ବାମ ଭାଗ୍ୟକୁ ଦୋଷ ଦଉ କି ବା ଆମର ସମୟ ଖରାପ୍ ପିଲା।
ହୁଁ ନାଇଁ ଆମେ କିନ୍ତୁ ସମୟକୁ ଖାପ ଖୋଆଇକି ଚଳେଇବା କଥା। ଠିକ୍ ନା?
ହଁ ଆ ଆ ହଁ ତ ଆମେ ଭାବୁ ଯେ ସମୟ ଟା ସବୁବେଳେ ଉଁଖ ମାନେ ସମସ୍ତଙ୍କ ପାଇଁ ଭଲ ହେଇନଥାଏ ଗ ଜଣେ ଜଣଙ୍କ ପାଇଁ ଖରାପେ ହେଇଥାଏ। ଜଣେ ଜଣକୁ ପାଇଁ ଭଲ ହେଇଥାଏ କିନ୍ତୁ ସମୟ ଅନୁସାରେ ଆମେ ଏଁ ମାନେ ତା ସମୟର ସମୟ ଅନୁସାରେ ଆମେ ଯଦି ନିଜେ ଏ ନେଁଏ ମାନେ କଣ ତାକୁ ଆଜେଷ୍ କରିଦବା ତାହେଲେ ବୋଧେ ଏ ସମୟ ଆମକୁ କିଛି ଉଁ ଟା ଭଲ ପରିଣାମ ଦେଇପାରେ। ଦେଇ ବ ଆର ଦେବ ମଧ୍ୟ କାରଣ ବହୁତ୍ କୋଉ ମହାପୁରୁଷ କହିଛନ୍ତି। ସେ ସମୟର ସଦୁପଯୋଗ କଲା। ସେ ଜୀବନରେ ବହୁତ୍ ବଡ଼ ମଣିଷ ଏବ ହେଇପାରିବ।
ହଁ ସେମାନଙ୍କ ସଫଳତା ବିଚରେ ସମୟରେ ସଠିକ୍ ପରିଚାଳନା ଏକ ବଡ଼ କାରଣ।
ଉଁ ହୁଁ ସେଇଟା ତ ଠିକ୍ କଥା କିନ୍ତୁ ସେମାନେ ପିଲା ବେଳୁ ଉଁ ଆଁ ସମୟର ଠିକ୍ ସେ ସଦୁପଯୋଗ କରିବା ଯୋଗୁ ଆଜି ଏତେ ବଡ଼ ମହାପୁରୁଷ ହେଇପରିଛନ୍ତି କି ଏତେ ବଡ଼ ଚାକିରୀ କରିପାରୁଛନ୍ତି କି ଏତେ ବଡ଼ ବ୍ୟବସାୟ କରିପାରିଛନ୍ତି ନେନୁ ଯେହେତୁ ସମୟର ସେମାନେ ସଦୁପଯୋଗ କରୁଛନ୍ତି। ସମୟ ତାଙ୍କୁ ଠିକ୍ ପ୍ରତିଫଳନ ମାନେ ପ୍ରତି ଏଇ ଫଳନ ଦେଇପାରିଛି ଜୀବନରେ।
ହୁଁ ଆମେ ଏଇଥିରୁ ଶିଖିଲୁ ଯେ ସମୟକୁ ସମ୍ଉଁ ସମ୍ମାନ କଲେ ସମୟ ଆମକୁ ସଫଳତା ଦେଇଥାଏ। ସମୟ ଓ ସ୍ରୋତ କାହାକୁ ଅପେକ୍ଷା କରେ ନାହିଁ।
ହୁଁ ସମୟର ସ୍ରୋତ କାହାକୁ ବି ଅପେକ୍ଷା କରେନା ସମୟ ସମୟ ସାଙ୍ଗେ ସାଙ୍ଗେ ଚାଲିଯାଏ। ଆଉ ସେ ସମୟ ଟା କେବେ ଫେରିକି ଆସେନି ଆମେ ଯଦି ସମୟକୁ ହାତ ଛଡ଼ା କରିଦବା ଉ ତାହେଲେ ଆମେ ମାନେ ଭବିଷୋତରେ ଆମେ ନିଶ୍ ସେ ପଶ୍ଚାତାପ୍ କରିବା ଏଥିରେ ଭୁଲ୍ ନାହିଁ।
ହୁଁ ସବୁ କଥାରେ ବି ଆମେ ବି କୋଉ ଜିନିଷ ଗୋଟେ ଆମ ହାତରୁ ଖସିଗଲେ ଯୋଉଟା କୁହାଯାଏ। କି ଆମେ ବାବନ୍ତି କି ମୁଁ ସେଇଟା କରିଥିଲେ ମୁଁ ସେଇ ଜାଗାରେ ଆଜି ପହଞ୍ଚି ପାରିଥାନି। କିନ୍ତୁ ସେଇଟା ଆମ ଭାଗ୍ୟ ଖରାପ କି ଆମେ ସେଇଟା ଆବ୍ ବୁଝି ନଥିଲେ ଏବେ ବୁଝିକି ଲାଭ କଣ।
ହଁ ନାଇଁ ନାଇଁ ସେଇଟା ତ ଠିକ୍ କଥା। କିନ୍ତୁ ଆମେ ସେଇ ସମୟ ଟାକୁ ଯଦି ଉପଯୋଗ କରିଥାନ୍ତେ ତାହେଲେ ନିଶ୍ଚିତ ଭାବରେ ଆମକୁ ସଫଳତା ମିଳି ପାରିଥାନ୍ତା କିନ୍ତୁ ଆମେ କଣ? ଆମେ ଭାବିଲେ ସେ ସମୟ ଟା ରହିବ କିନ୍ତୁ ସମୟ କାହାକୁ ଅପେକ୍ଷା କରେନିନା ଅପେକ୍ଷା ଅ କରିଥିଲେ ଆଜି ସବୁ ଲୋକ ମାନେ ମାନେ କଣ ସମୟ ଟାକୁ ନିଜ ହାତ ମୁଠାାରେ ଧରିକି ବସିଥାନ୍ତେ। କିନ୍ତୁ ସମୟର ସ୍ରୋତ କାହାରି କୁ ଅପେକ୍ଷା କରେନି ନିଜ ବାଟରେ ସେ ନିଜେ ଚାଲିଯାଏ କିନ୍ତୁ ଯିଏ ସେ ସମୟ କୁ ଠିକ ସେ ଇଏ ମାନେ ବ୍ୟବହାର କରିପାରିଲା ସେ ଜୀବନରେ ସୁଖୀ ହୁଏ। ଏଥିରେ କୌଣସି ସନ୍ଦେହ ନାହିଁ।
ଠିକ କହିଲ।
ହୁଁ। ସମୟ ସବୁବେଳେ ସମସ୍ତଙ୍କ ସାଥ ଦିଏ କିନ୍ତୁ ଆମେ ସମୟର ସାଥ ଦେଇ ପାରୁନୁ କାରଣ? ଆମେ ଭାବୁ କି ସମୟ ଆମର ଖରାପ ଅଛି ସେଥିପାଇଁ ବୋଧେ ଆମ ଭାଗ୍ୟରେ ଏମିତି ହେଲା ଆମ ଭାଗ୍ୟ ଆମ ଚିନ୍ତାଧାରା ଖରାପ କିନ୍ତୁ ସମୟ କେବେ ଠିକ ହେଇନଥାଏ କି ଭାଗ୍ୟ କେବେ ଠିକ ଏନ୍ ମାନେ କିଛି ଭୁଲ କରିନଥାଏ ଆମ ଏଠି ହଁ।
କିନ୍ତୁ ସେଇଟା ଆମର ଯେମିତି ଆଗ କାଳରେ ଲୋକମାନେ ସବୁ କୁହନ୍ତି କି ଯେମିତି ଶୁଣିଛ ନା ସ୍କୁଲ ଟାଇମରେ ଆମର କି ମୁ ଦିଟା ଦି ଜଣଙ୍କର ମୁଣ୍ଡ ବାଡେଇ ହେଲେ କହିବେ ଏଇ ଶିଙ୍ଗ ଉଠିବ କି ଲଙ୍କା ବି ହାତରେ ଦେଲେ କହିବେ ଝଗଡା ହବ ଏମିତି କିଛି ଅନ୍ଧବିଶ୍ଵାସ। ସେଇଟା ଆମ ମନ ଭିତରେ ଛୋ ଛୋଟବେଳୁ ପଶିଯାଇଛି ବୋଲି ଆମେ ସେଇଟା ହିଁ ଆମେ ନିଜେ ନିଜକୁ ଭୁଲ ବୁଝାନ୍ତି ବି ଦୋଷ ବି ଦିଅନ୍ତି। ମୁ କିଛି ଭୁଲ ବି ନକ ଥାଏ ତାକୁ ବି ଆମେ ଦୋଷ ଦିଅନ୍ତିୁ ଭାଗ୍ୟ ଆମର କଣ ଭୁଲ କରିଥିଲା ସେଇଟା ହିଁ ତାକୁ ଆମେ ସବୁବେଳେ ଧୋକା ଦେଇଥାଉ
ହଁ ସେଇଟା ଗୋଟେ ଅନ୍ଧବିଶ୍ୱାସ ମନ ଭିତରେ ରହିଯାଇଛି। ପୁରୁଣା କାଳରେ ସମସ୍ତେ ବି ଆଜି ପର୍ଯ୍ୟନ୍ତ ମାନି ଆସୁଛନ୍ତି
ହୁଁ ଆଉ ଆଗକୁ ତ ରଜ ଆସୁଛି
ହୁଁ।
କୁଆଡେ ବୁଲାବୁଲି ହବ ନା ନା ହବନି?
ହଁ ନିଶ୍ଚିତ ଭାବରେ।
କୁଆଡେ ଏଥର କ ବୁଲିବା?
ବୁଲିବା ନୁହଁ ବୁଲିବା ଯେହେତୁ ଗରମ ଯୋଗୁ ଗ୍ରୀଷ୍ମ ପ୍ରବାହ ଜାରି ରହୁଛି ସରକାର ଯୋଉ ସମସ୍ତେ ମନା କରୁଛନ୍ତି ବାହାରକୁ ଯିବା ପାଇଁ
ନା ଯାହାହେଲେ ବି ବର୍ଷରେ ଥରେ ଆମେ ରଜ ଟା ଆସୁଛି ଝିଅ ପିଲାଙ୍କର ସେଇଟା ଖାସ୍ କରିକି
ହଁ ପୂର୍ବ କାଳରେ ଯେମିତି ରଜ ବେଳେ ବର୍ଷା ତିନି ଦିନ ରହୁଥିଲା କିନ୍ତୁ ଏବେ ପ୍ରବଳ ଗୁଳୁଗୁଳି ହଉଛି ସେଥିଲାଗି ଅଧିକ କାଂଶ ଲୋକ ମାନେ କୁଆଡେ ଯିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଆଉ ପିଠା ପଣା କଥା ତ ନ କହିବା ହିଁ ଭଲ ସମସ୍ତେ ମାନେ ଟିକେ ରା ଚଟପଟା ଖା ହଁ ସମସ୍ତଙ୍କ ଘରେ ପିଠା ପଣା ସମସ୍ତେ କରନ୍ତି।
ହଁ ସିନା ଆଗ କାଳରେ ବୁଢା ବୁଢୀ ମାନେ ପୋଡ ପିଠା ରଜରେ, ପୋଡ ପିଠା କାହା ଘରେ କିଛି ହଉ କି ନ ହଉ ପୋଡ ପିଠା ଯାହା ହେଲେ ବି କିଛି ମେନ୍ ତ ପୋଡପିଠା ହୁଏ କିନ୍ତୁ ଏବେକା କିନ୍ତୁ ଆଜି କାଲିକା ଲୋକମାନେ ସେଗୁଡା ନୁହେଁ। ସବୁବେଳେ ତ ବାହାର ଜିନିଷ ଯେମିତି ଏ ବରା ହଉ ସିଙ୍ଗଡା ହଉ ଏମିତି କିଛି ଜିନିଷ ବି ବନଉଛନ୍ତି। ଯୋଉଟା କି ଆମ ଦେହ ପାଇଁ ଖରାପ।
ହଁ କିନ୍ତୁ ପୂର୍ବ କାଳରେ ଯୋଉ ପୋଡପିଠା ମାନେ ପିଠାକୁ ପୋଡିକି ତା ଦେହରେ ନଡିଆ ଗୁଡ ସବୁ ଶୁଖିଲା ମସଲା, ତେଜପତି ସେଥିରେ ଯେମିତି ଦେଇକି ପ୍ରସ୍ତୁତ କରୁଥିଲେ। ଏବେ ଆଗରୁ ଯେମିତି ବାସ୍ନା ହଉଥିଲା ଏବେ ସେ ବାସ୍ନା ଆଉ ନାହିଁ। କିନ୍ତୁ ସମସ୍ତେ
ସେଥିରେ ଖାଇଲେ ନା ବିଷ ବି ଆମେ ସବୁ
ହଁ ଆଧୁନିକତାର ସଭ୍ୟତା ତଳେ ଆମେ ସମସ୍ତେ ପୁରୁଣାଯୁଗକୁ ଭୁଲିଗଲେଣି ଏବେ ସମସ୍ତେ ଆଧୁନିକ ହେଇଗଲେଣି। ସମସ୍ତେ ବଜାରରେ ଚଟପଟା ଜିନିଷକୁୁ ସମସ୍ତେ ପସନ୍ଦ କରୁଛନ୍ତି ଆଉ କିଏ ପିଠାକୁ କେହି ପସନ୍ଦ କରୁନାହାନ୍ତି ପ୍ରାୟ ଅଧିକାଂଶ ଲୋକ ପସନ୍ଦ କରୁନାହାନ୍ତି। କିନ୍ତୁ ଅଧିକାଂଶ ଲୋକ ପସନ୍ଦ କରୁଛନ୍ତି ଅଧିକାଂଶ ଲୋକ କରୁନାହାନ୍ତି କାରଣ ଆମର ଜୀବନ ଶୈଳୀ ସବୁବେଳେ ମାନେ ପରିବର୍ତ୍ତନ ଦେଇ ଚାଲିଛି। ଆଗେ ଲୋକ ପିଠା ପସନ୍ଦ କରୁଥିଲେ ଏବେ ଲୋକ ମାନେ ଚଟପଟା ଜିନିଷ ବଜାର ତୈଳ ଜନିଅ ଜାତୀୟ ଜିନିଷକୁୁ ବେଶୀ ପସନ୍ଦ କରୁଛନ୍ତି ବୋଧେ।
ହଁ ପସନ୍ଦ କରୁଛନ୍ତି ବୋଧେ ନୁହଁ, ପସନ୍ଦ ତ କରୁଛନ୍ତି।
ମୁଁ କରୁନି କିନ୍ତୁ ଅନ୍ୟମାନେ କରୁଥିବେ। ମୁଁ କେବେ ବି ଖାଏନା ସେ ସବୁ ଏତେଟା ମୋ ଦେହ ପାଇଁ।
କୁହାଯାଏ ଝିଅ ପିଲାଙ୍କୁ ବହୁତ ପସନ୍ଦ ଯେମିତି କହନା ଗୁପଚୁପ୍।
ହୁଁ ଗୁପ୍ ଚୁପ୍ ପସନ୍ଦ କିନ୍ତୁ ସେ ଯଉଁ ଛଣା ଜିନିଷଟା ସେଇଟା ମୋର ପସନ୍ଦ ନୁହଁ।
କିନ୍ତୁ ସେଇଟା ବଜାରରେ ଖାଇଲେ ଘରେ କିଛି ନାଇଁ ଘରେ ବନେଇକି ବି ତମେ ଆଳୁ ଚକଟା ବି ବନେଇ କିନ୍ତୁ ବାହାର ଜାଗାରେ ବଜାରରେ ତ ଧୂଳି ଉଡୁଥିବା ବାୟୁ ଏବେ ତ ବହୁତ ବାୟୁ ପ୍ରଦୂଷଣ ହଉଛି।
ହୁଁ, ବାୟୁ ପ୍ରଦୂଷଣ ହଉଛି ତାପରେ ବି ଆମେ ସେଠି ଖାଉଛେ। ହୁଁ, ତାର ସ୍ଵାଦ ଅଲଗା କିନ୍ତୁ ଘରୋଇ ଜିନିଷ ସ୍ୱାଦ ଅଲଗା, ଘରେ ଜିନିଷ ସ୍ୱାସ୍ଥ୍ୟ ପକ୍ଷେ ସ୍ୱାସ୍ଥ୍ୟ କର
କିନ୍ତୁ ଘରେ ବି ଯଦି ବନେଇଥିବେ କିନ୍ତୁ ଆଉ ଜଣଙ୍କ ଘରେ ବି ସେଇଟା ବନିଆହେଇଥିବ ସେ ପଛେ ଗୋଟିଏ ଦଉ ସେଇଥିରେ ଭାଇ ଭଉଣୀ ମାଡ ଗୋଲି ଲାଗନ୍ତି କି ତାଙ୍କ ଜିନିଷ ଖାଇବାକୁ କାହିଁକିନା ଭଲ ଲାଗେ। କିନ୍ତୁ ଆମ ଘରେ ବି ହେଇଥିଲେ ବି ସେଇଟା ଖାଇବାକୁ ଭଲ ଲାଗେନି।
ହୁଁ ମାନେ ଘରେ ଜିନିଷ ଦେହ ପାଇଁ ଦେହ ପାଇଁ ସ୍ଵାସ୍ଥ୍ୟକର କିନ୍ତୁ ଅନ୍ୟ ଜିନିଷଟା ଖାଇଲେ ଅସ୍ୱାସ୍ଥ୍ୟକର ହେଇଥାଉ କିନ୍ତୁ ସେଟା ସ୍ଵାଦିଷ୍ଟ ସ୍ୱାଦିଷ୍ଟ ଲାଗେ।
ହୁଁ
ପଛରେ କିନ୍ତୁ। କିନ୍ତୁ ଘରେ ମନା କରୁଥବେ ସେଟା ଖାନି ଭଲ ନୁହେଁ ଭଲ ନୁହେଁ ଆମେ କିନ୍ତୁ ଜିଦ୍ଦି କରିକି ଗୋଟେ ଖାଇଥାଉ କିନ୍ତୁ ପଛରେ ବି ଭାବୁ କାହିଁକି ଖାଉଥିଲି ମୋ ଦେହ ଖରାପ ହେଲା
ହଁ ତାପରେ ଆଉ ଗୋଟେ ହୋଉଚି - ମାନେ ରଜରେ ଡ୍ରେସ୍ କିଣା ସି ସରିଲାଣି?
ନାଇଁ ଡ୍ରେସ୍ କିଣିନି ବୋଲି ଭାବୁଚି - କିଣିନି ତ ଏପର୍ଯ୍ୟନ୍ତ ମାର୍କେଟ ତ ଆମର ଏଇଠି ପାଖରେ ଦେଖିଆ କୋଉଦିନ ଯାଇକି ଗୋଟେ କିଣି ଆଣିବା ଆଉ
ହଁ
କିନ୍ତୁ ମୋର ତ ରଜରେ ମୁଁ ଯେ- ମୁଁ ରଜରେ ଯେତିକି ଡ୍ରେସ ନ କିଣେ ମାମୁ ଘର ଦିଅନ୍ତି
ହଁ ହଁ ବହୁତ ଭଲ
ମାମୁ ଘରେ ଦିଅନ୍ତି ମାମୁଘର ବି ଆସନ୍ତି ନବା ପାଇଁ ରଜ ଟାଇମରେ
ସେଇଟା ତ ମୁଖ୍ୟତ ପରମ୍ପରା ମାମୁ ଘରୁ ଯାହା ହେଲେ ବି ନୂଆ ଡ୍ରେସ ଟେ ନୂଆ ଶାଢୀ- ସେ ଯାହାହଲେ ବି ଆସିବ ସେଟା ପୂର୍ବ- କାଳରୁ ଚଳି ଆସିଚି ସମସ୍ତେ ମାନେ ଯେତେଟା ବି ଝିଅ ହେଇଥାଉ ସମସ୍ତଙ୍କ- ଶାଶୁଘର ମାନେ ଝିଅ ବାହା ହେଇଯାଇଥିବ କିନ୍ତୁ ବାପ ଘର ନିଶ୍ଚିତ ଆସିବେ ଆଉ ଘରେ - ଯଦି ଝିଅ ଥାଆନ୍ତି ତାଙ୍କ ମାମୁଁ ଘର ନିଶ୍ଚିତ ଆସିବେ ଡ୍ରେସ ଗୋଟେ ନେଇ କି ଯା ହେଲେ ବି କିଛି ଗୋଟେ ନେଇକି ଆସିଥିବେ
ହଁ ଉଁ ଆଗ କାଳିଆ ପରମ୍ପରା ଆଉ-
ହଁ